ହ୍ୟାଲୋ।
ହ୍ୟାଲୋ
ଆ ଚାପଣ କି ଆଉ କଣ କରୁଛୁ କଣ କରୁଛୁ? ହଉ ଆର ସେଇ ମୁଁ ଟିଭି ଦେଖୁଛି
ଓ ହଁ
ବସି ଯାଇଛି ଡାଲି ବସେଇଛି କରାଯାଇଛି ବଞ୍ଚଳ କିନ୍ତୁ ଆଗକୁ ରଥନ ବନ୍ଧ ନିର୍ମାଣ ପାଇଁ ଯୋଉ ଲୋକ ଆଉ କଣ? ଆ ଯଉ କ ପଠେଇବୁ କାକୁ ନବ? ନା ହେଲେ ରିଙ୍କୁ ନେଇଦବା ବା ଏମିତି କିଛି କୋଉଠି କୀ? ଉ ଘୋର ସାମ୍ନାରେ ଗାଡି ଅଛି ଦଉଛି। ଗ୍ୟାସ ଆଣୁନୁ ଔଷଧ
ଆଣି ସାାଇଲୁଣି ଜେ
କଣ ସବୁ ଔଷଧ ଦଉଛନ୍ତି?
ଥଣ୍ଡା ଜର ଗ୍ୟାସ ଟିକ
ଝାଡ଼ା ମେଡିସିନ ଆଇଲୁନି କ ଝାଡା ମେଡିସିନ ଓ ଟୁ ଟା ଭଲ ତିରିଶ ଟଙ୍କି ମେଡିସିନ ଦିଆ ଦଉଛି ହୁଁ ତ ପୁଅ ପାଇଁ ଆଇଲୁନି ନ ଦେଖିଲେ ଦବନି ଡାକ୍ତର ଦେଖୁଛି ଡାକ୍ତର ଚେକ କରିକିନୁ ଦଉଚି ନା ସାନଟାକୁ ଦେଖେଇକି ଆଇଲନିିକ
ନାଇ ଏଟା ସ୍କୁଲ ଯାଇଛି
ଆଉ କେନ୍ତି ଆଣିବୁ ଏଇ ତାଙ୍କ ପିଣ୍ଡା ଆଡ଼େ ଠିଆ ହେଇଛି ଗାଡିକ କି?
କଣ
ତାଙ୍କ ପିଣ୍ଡା ପାଖରେ ଠିଆ ହେଇଛି
ହୁଁ
ଆଁ ହ ହଉ ଭଲ ଔଷଧ ଏ ପିସି ଔଷଧ ହେଲା ଏତେ ଲ ପକେଇ ଯାଇଛି ଗାଡିରେ ପରା
ଆଉ ବାପ ପଇସା ଦେଇଥିଲି ଡିପୋଜିଟ କଲା କି?
ହଁ କରିକିନି ପଠେଇ ସାରିଲାଣି। ଆଜି ଯ ଯ କଟେଇବ ଚାରି ତାରିଖରେ କଲି କରିଥିଲା ରାତିରେ ପହର ଦିନ କରିଛି ହୁଁ ଆଉ ରୁସେଇ କରିସାରିଲୁଣି କି?
ହଁ କରିଲଣିି ସଜନା ଶାଗ ଭାଜିଛି ଡାଲି ପକେଇକି ପୋଟଳ ତରକାରୀ। ଆଳୁପୁଟଳକଷା, କାଙ୍କଡଭଜା, ଡାଲମା ଆଉ ଜହ୍ନି ଆଳୁ ସୋରିଷ ମସଲା ହୁଁ
ହଁ ହଁ।
ସେ ପୁଅ ନେଇକି ଯାଇଛି ପନିର କି ରୁଟି।
ପନିର୍ ତରକାରୀ ରୁଟି ନେଲେ ଖାଉଛି।
ହଁ।
ହଁ।
ସିଏ ଲାଶଂ ପାଇଁ ବି ତା ଜେଜେମା ଜଣେ ନଷ୍ଟ ହେଇନାହାନ୍ତି କି
ହାଁ।
ନାଇଁ
ତା ପାଇଁ ବେକ ଦେଇଥିଲୁ
ହୁଁ।
ହ ହ ତା ମାର ଡେଲିଭରି ହେଇନି ନା
ନା ତା ଅଛି ଏବେ ତ
ହୁଁ ହୁଁ।
ହଁ ତାକୁ ଦେବି ବୋଲି କରିଛି ଭାତ।
ହ ରୋଷେଇ କରିଛୁ ତାକୁ ଦବୁ ବୋଲି କି।
ହୁଁ।
ଆଜି ନେଇଦବ ଆଜି ତାଙ୍କର ପିତା ଖାଇବେ କି? ହ
ଆଜି
ଆଜ ଦଶ କି?
ହୁଁ।
ଭାତ ନେଇଦେଲେ ଖାଇବେ ଆଉ
ହୁଁ।
ହଁ।
ଏଗାଦେଇନାହାନତି ତାଙ୍କର
ଏଗାରଟା ବାଜିଛି ଆଉ ଏ ଗାରଟା ବାଜିଛି ଏତେବେଳୁ କଣ ଗାଧେଇବେ ସମସ୍ତେ ଗାଧୋଉଥିବେ ପୁଣି
ହୁଁ।
ହୁଁ ହୁଁ। ଓଁ ହୋ।
ତୁ କଣ ରୋଷେଇ କରୁଛୁ।
ମୁଁ କିଛି କରିନି ଭାତ ବସେଇକି କ୍ଷୀର ସିଝେଇକି ଡାଲି ବସେଇଛି। ମରା ହେଇ ଚୁଲି ରେ ରାନ୍ଧୁଛି ନା ତରକାରୀ ପତ୍ର ଗ୍ୟାସ ର କରୁଛି ଭାତ ବଟା ହେଇତାର ବସଉଛି ଇଣ୍ଡକସନ ରେ।
ଓ ହୋ।
ହଁଡାଲି ସିଜି ସାରୁ ଖାଲି ଫୁଟେଇବି ଶାଗ ଭାଜିବି କଣ ତରକାରୀଆ ଖାଇବେ ବା କଣ କଲେ ଖାଇବେ କଣ ହବ ବନ୍ଧାକୋବି ତ ଖାଉନାହାନ୍ତି ଅଛି।
ଆଉ ମୋର ଆଇ ଚି ଯଉ ଏ ଆୟୁଷ୍ମାନ
କଣ କୋଉଠିକି ଆଲା।
ତୁ ପଞ୍ଚାୟତରୁ ତୁ କାଢିନୁକି ତୋର। ତୋରଆଇନି ଆସ ତିନି ଜଣ ଜାଗାର
ଆମର ତିନି ଜଣ ଯାକର ତିନିଟା କାର୍ଡ ଯେ। ତମର ତିନିଟା ହଁ। ହୁଁ। ଆମର ବି ତିନିଟା ଆଇଛି ଆମର ଆଗରୁ ଫାଷ୍ଟ ରୁ ଆଇଚି। ମେଡିକାଲ ରେ ଏରା ଦେଖେଇବା ସୁୁବିଧା ହୁଁ।
କାଲି ସେ କାଢିକି ଆଇଁଲେ ଆ ପୁଅର ମୋର। ଆମେ ଆଡ ହେଇନଥିଲୁ ନା ରାସନ କାର୍ଡ ରେ ତାଙ୍କର ଖାଲି ଆଇଥିଲା।
ହଁ ହଁ।
ହୁଁ।
ତମ ମାନଙ୍କର ବି ଆଇଲା।
ହୁଁ
ହଁ ବଲ।
ଆଉ କଣ?
ତମର ବାର କାର୍ଡ ବି କରିଚନା?
ହୁଁଉଁ।
ହେଲଥ କାଡେ।
ଆଉ ବନ୍ଧ ରେ ପାଣି ଛାଡିଲାଣି?
ବନ୍ଦ ରେ କୋଉଠି ପାଣି ଛାଡୁଛନ୍ତି କିଏ ଗୋଟେ କାଲି କହୁଥିଲା ପାଚଦିନ ଦି ଦିନରେ କରିବ କେବେକୁ ପାହାଚ କରିବ ପାଣି ହେଲାଠୁ। ପାଣି କୋଉଠି ଛାଢୁ ସେ ହେଇଆ ବର୍ଷାରେ ଯାହା ହେଇଛି ମୁନ୍ଦେ ଗଛ ତ ଘାସ ତ ଗାଡିଏ ଗାଡିଏ ଉଠିଛି। ପାଣି ହେଲେ ଘାସରା ସବୁ ପଚିବ ପାଣି କୁଣ୍ଡେଇ ହବ। ଗାଧେଇଲେ ମାଛ ସିନା ବନ୍ଧ କାହାକୁ ଦେଲେ। ସିଏ ସିନା ଚୁନ ଚୁନି ପକେଇବ ଗାଁ ବାଲା କିଛି କରୁନାହାନ୍ତି।
ଗାଁରେ ସିନା କଲେ ଏମାନେ ହବ। ହୁଁ। ହୁଁ।
ଆଉ ରଥଯାତ୍ରା ଦେଖି ଯିବୁନି କି?
ରଥଯାତ୍ରା କୁ ପୁରୀ ଯିବି। ତୋ ପାପା ତ ଚାଲି ପାରିବେନି କଣ ପୁରୀ ଯିବେ?
ରଥଯାତ୍ରା କୁ ପୁରୀର କିଛି ଦେଖି ପାରିବନି। ପେଲାଠେଲା ପୁରା ଇଏ କଲେ କେତେ ବାଟ ପୁରା ତିନି କିଲୋମିଟର ଚାରି କିଲୋମିଟର ଭଳିଆ ଚାଲିବାକୁ ପଡୁଛି ରଥଯାତ୍ରରେ ଗାଡି ଛାଡୁନି ଭିତରକୁ ଯୋଉ ଯାଏ ଛାଡେ ବି ହେଇଯା କେବେ ଛାଡୁନି ନା ଚାରି କିଲୋ ପାଞ୍ଚ ମି କିଲୋମିଟର ସାତ କିଲୋମିଟର ବଂରପାଳ ଏତିକି ଦିଇଥର ଯିବା ଆସିବା ଯେତିକି ଏତିକି ବାଟ ପରା ଚାଲିକି ଯିବ।
ବଡଦାଣ୍ଡରେ ପରା ରଖୁଛି ଦେଖୋଉଛି।
ହାଁ ବଡ ଦାଣ୍ଡରେ କୋଉଠି ରଖୋଉଚି ପୁରା ବଂରପାଳ ଏତିକି ଚାଲିବାକୁ ପଡିବ।
ବଡଦାଣ୍ଡ କି ଯୋଉ ବସଷ୍ଟାଣ୍ଡ ବସଷ୍ଟାଣ୍ଡ କୋଉଠି କି?
ଏତେ ବାଟ ବୁୁରା ଗଲେ ଆଗ ଚାଲିଲା ବେଳକୁ ଲାଗୁଛି ଦି ଘଣ୍ଟା ତିନି ଘଣ୍ଟା। ପୁରା ବଂରପାଳ ଏତିକି
ତୋ ବାପା କୋଉ ଚାଲି ପାରିବେ ଯେ ଯିବେ ପୁରୀ -
ରଥଯାତ୍ରା କୁ ଯାଆନ୍ତି କି ରଥଯାତ୍ରା ଦେଖି କିଛି ଦେଖି ପାରିବନି ବାହୁଡା ବେଳକୁ ଗଲେ ବଂର ଆମେ ଦେଖିପାରିବ ରଥଯାତ୍ରାରେ କିଛି କିଛି ଦେଖିପାରିଵାନି।
ଉଁ ଉଁ ପୁରୀରେ ରଥଯାତ୍ରା ଦେଖା ହେଇନି ଯେ ହେଇଥିପାଇଁ କହିଲି ଯିବା ଏ ବର୍ଷ ଦେଖି -
ହୁଁ ଯାଇପାରିବ ଦେଖିବାକୁ ଗଲେ ପୁରା ଲୋକ ହାୱାରେ ହାୱାରେ ଟେଲି ନୋଉଛନ୍ତି ଯେ ପୁରା ଆଣତୁୁରୀ ହେଇଯାଉଚୁ ଆମେ -
ହେରି ହେରି ତୁ ଆର ବର୍ଷ ଯାଇଥିଲା ଯେ କହିଲା ମୁଁ ତୋ ରଥରେ ଖାଲି ଉଡୁଥିଲି ଆଉ କହିଲା ମୁଁ ଉଡି ଉଡି ଟାଣୁଥିଲି ଆଉ -
ଖାଲି ତ ତମେ ଥିଲିବାକୁ ପଡ଼ିବନି ଖାଲି ପେଲି ପେଲିକିନି ନେଇଯିବେ ପେଲି ପେଲିକି ଆଣିବେ ଭାରି।
ଉଡୁଥିବ ତ ଗୋଡ ଯୋଡାକ ଟେକି ଦେଇଥିବ ଦଉଡିରେ ଝୁଲୁଥିବ ଆଉ। ଯଦି ତଳେ ଖସି ପଇିଲେ ସଇଲା। ରଥଯାତ୍ରାରେ ଖସି ପଇଲେ ଚାର ଦେବେନି ପଡ଼ି ଗଲେ ମାଡିଦେବେ ନା - ମାମାଲି ବୋଉ ହେରିକା ହେଦିନ ଯାଇଥିଲେ ସ୍ନାନ ପୁନେଇ ଦେଖି
ଦେଖିପାରିବ ସ୍ନାନ ପୂର୍ଣ୍ଣମୀରେ ଦେଖିପାରିବ -
ହଁ
ସୁନାବେଶରେ ବି ଦେଖିପାରିବ।
ନାହିଁ ରିତୁ ରଥ ଯା ଯାତ୍ରା ଦିନ ଯାଇଥିଲା।
ଏ ତା ଉଡ଼ି ଉଡ଼ିକିନି କହିଲା ଚା ଚାଲିଲି ଆଉ କହିଲା ମୁଁ ତ ଉଡୁଥିଲି ଆଉ।
ଅ ଉ।
ଅ ଉ।
ହଁ ଆଉ କଣ କହିବୁ କି ମୁଁ ଯାଉଚି ଖାଇବି ବାସନ ମଜିବି।
ହଉ।
ରଖ ଆଉ ପୁଅ ଖେଳନା କରିଦେଲା କି?
ଏ ପେଚକସ ପାଉନି ପରା ସରୁ ପେଚକସ ଦରକାର -
ସଅରୁ ସଅରୁ କଣରା ନା - ହେଇଥି ପାଇଁ।
କ
ହେଡ଼ା ଓଷା ଖୋଲୁଚି?
ହଁ ହଉ ରଖ ମୁଁ ପରେ ମାରିବି କେତେବୋଳେ।
ହଉ।